ଫୁଲ
ମୁଁ କାଲି ସେ ଯୋଉ ଯୋଉ ଥିରେ ବେଶୀ ଲୋକ ଗଲେ ସେ ଯେ ପୋଲଟା ହଲିବ ହେଟା କଣ?
ଏଇ ଯୋ ଧବଳେଶ୍ଵର ତ ଝୁଲା ବ୍ରିଜ ଝୁଲା ବ୍ରିଜ
ଧ
ଆଉ ସେଟାବେ ସେଟା ବି ବାହାର
ଯାଇଛ ସେଠିକି?
ହଁ କେତେ ଥର ଏରିଆ ପଟ ପା।
ତମ ଏରିଆ?
ହୁଁ।
ଓହୋ।
ଦାବଳ ଶିଳ ତ?
ହଁ।
ଆଁ ଆମ ଘରଠୁ ଚାଳିଶ କିଲୋମିଟର।
ଓ ହୋ।
ସେଇ ବ୍ରିଜ ଟା ଆ ବାହାରି କରିଛୁ ସେଟା। ମଝିରେ କଣ ଚିଡିକି ଚିଡିଗଲା ଯେ ବାହାରି କରିକି ପୁରା ବ୍ରିଜ କରିଦି ଆଉ ଝୁଲୁନି ବ୍ରିଜ। ଆସିଛ ଧବଳେଶ୍ଵର?
ହଁ ମୁଁ ଯାଇଛିି ଦି ତିନିଥର।
ସେଟି ଆମର ବେଶୀ ଆମର ବୋଲ ବମ୍ ଟାଇମରେ କଳିି ହୁଏ। ଛିନ୍ ଛତର କଳି।
ମହାବିନାୟକ ଆସିଛ?
କୋଉଠି ସେଟା ଲୋକେସନ୍?
ଚଣ୍ଡିଖୋଲ।
ନା ସେଇଆଡ଼େ ଆମେ ଯାଇନୁ।
ଆଉ ନନ୍ଦନକାନନ କଣ ସେଇ ଦି ବଥାଏଁ
ଏଠି ଭୁବନେଶ୍ଵରରେ ଏ ପାଖରେ ଆଉ।
ଯାଇଛ ନା ଯାଇନ?
ହୁଁ। ମୋ ଭଳିଆ ଜ୍ୟୋତିଷ ପଚାରିକି
ଆଉ କୋଉଠିକି ଯାଇନ ସବୁଆଡେ ଯାଇଛ?
ମୁଁ ସବୁ ଆଡେ ଯାଇଛି କଟକ ଭୁବନେଶ୍ଵର ଅମୃଦ ଭିତରକୁ ମାନେ ଆମର ଇଏରେ ଯାଇଥିଲ କୋଉଠି କହିଲ ଆମର କଣ ହେ କଣ ତାରିଣୀ ନା କଣ ଯୋଉ କାଳି ଯାଇ କାଳି ଯାଇ କାଳି ଯାଇ ଯାଇଛ?
ନା ଲୋ ମୁଁ ଯାଇନି।
ହୁଁ ପାଣି ମଝିରେ ପୁରା। ଖାଲି ଟିକେ ପବନ ପବନ ହବ ଦେହ ଖାଲି ଥରୁଥିବ ଗୋଟା।
ନା ନା ମୋର ଯିବା ଦରକାର ନାହିଁ ସେଇ ଟିକେ
ହଁ ସେଇଠି ଡଙ୍ଗାରେ ଯିବ ସେଇଠି ମଝିରେ କିନା
ମୁଁ କହିଲି ପାଣି ଭିତରକୁ ଯାଇଛି ପାଣି ଭିତରକୁ
ନାଇଁଉ ସେ କଣ ପାଛ ଧରିବା ଯିବା ଆଣି ଏଇଥିରେ ଯାଇକ ପାଇଁନି
ନଈରେ କେବେ ଗାଧେଇନ?
ସବୁଠିକି ଗାଧା ହେଇଛି ଆମ ଗାଁ ପାଖରେ ଦେବା ଯାଇଛି ନଈ
ଆଉ କହୁଛ ପାଣି ଭିତରକୁ ଯାଇନ
ପାଣି ବୋ ଗାଧା ଗାଧି କହି ପାଣି।
ଆଉ ପାଣି ଭିତରୁ ଗଲେ ଅଟୋମେଟିକ ଗାଧେଇବନି କି ଆଉ ଶୁଖିଲା ହେଇକି ଉପରକୁ ଆସିବ।
ଖାଇ ଜାହା ହଁ। ପହଁରା ପହଁରା ଆସିଛି ନାଇ ତମକୁ।
ନା ମତେ ପହଁରା ଆସେନି ମୁଁ ଛୋଟବେଳେ ଯାଇଥିଲି ଯେ ମତେ ହଁ ଆଉ ଯାଉନି। ଟିକେ ଟିକେ ଶିଖିଯାଇଥାନ୍ତି ଯାଇଥାନ୍ତି ଆଉ ଟିକେ ଗଲିନି ଆଉ ଶିଖିନି ଆଉ।
ଭଁଉରି କେତେ। ଜାଣିଛ ନା ଜାଣିନା ସେଇଟା କଣ? ସେଟା କହନ୍ତି କହନ୍ତି ଦି ତିନିଟା ଥିଲେ କି କଣ ଥିଲା କି ବୁଡା ବୁଢୀ ହେଇଯାଆନ୍ତ। ମୁଁ ଖାଲି ଶୁନିି।
କଣ ହୁଅନ୍ତି?
ଦିଟା ନା ତିନିଟା ଥିଲା ଏମିତି ଭଉଁରୀ ମୁଣ୍ଡରେ ବୁଡି ଜାନ୍ତି ତା ପାଣିି ଦିଅରେ।
କେ ଜାଣେ ମୋର କେତେଟା ଅଛି ମୁ ଜାଣିନୀ ଆଉ।
ଏମିତି କହନ୍ତି ଆଉ ପୁରୀରେ ଗାଧେଇଛ କି ନାଇ କେତବେ। ହଁ
ନା।
ଆ
ହ
ଆ କୁରି ଅଛୁ।
ସମସ୍ତେ ମୁଁ ଯାଇନି ଆଉ।
ଏଇ ତ କଉଚି ଡାରୁଚ ବୋଧେ ପା
ଘରେ ସବୁ କଣ କରୁଛନ୍ତି।
ଏଇ ସବୁ ବସିଚନ୍ତି।
କିଏ କିଏ ଅଛନ୍ତି କହିଲ ଘରେ।
ଦିଦି ମୁଁ ବଉ। ଆଉ ଏଇଠି ମୁ ଭାଇ ଭାଉଜ ରୁମରେ ଅଛି ତ। ଭୁବନେଶ୍ୱରରେ ଏଇଠି ଅଛି ଏବେ ଗାଁକୁ ଯିବି ମୋର ଚେକଅପ ଚାଲିଥିଲା ତ ଏବେ ଆଡମିସନ ହେଇକି ଡିଚାର୍ଜ ହେଇଥିଲି ଆଜି ରିପୋର୍ଟ ଆସି ଆରଥିଲା ଆଜି ଆସିନୀ। ବୁଧବାର ଦିନ ଅଛି ଡକ୍ଟରଙ୍କୁ ଦେଖିବାର ଯଦି
କି ରିିପୋଟ।
ପଳେଇିବି ଏ ଯୋଉ କହୁଥିଲି କିଡିନ ପି କାମ
ଓ ହୋ।
ସେଇଟା ମୋର ଗୋଟେ ଗହନ ଗୋଟେ ମାଂଷ ବାହାରି ବ।
ଓ ହୋ।
ଏହି ରିପୋଟା ଆସି ପାୟଲଶ। ସେଟା ଆସିଲେ ଯାଇକି ଜଣା ପଡ଼ିବ କଣ ହେଇଛି କଣ ନାହିଁ। ତାପରେ ଗାକୁ ଯିବି କି ଆଉ।
ହଁ ଆଉ ପଢାପଢି କଣ ଚାଲିଚ ନା ନାଇଁ।
କହିଥିଲି ଆ।
ହଁ ଯେ ମାନେ ଏବେ ପଢୁଛ ନା ପଢୁନହ ଖାଲି ଏକ୍ଜାମ ଦବାକୁ ଯାଉଛ ଯାହା ଲେଖୁଚ।
ନାଇମ। ପାଠ ପଢିକ ବଡ଼
ମାନେ ରେଜଲ୍ଟ ବାହାରନି ନା।
ନାଇଁ ଫାଷ୍ଟ ସେମିଷ୍ଟାର୍ ବାହାରିନି, ନା। ବ୍ୟାଗ ଲାଗିଲେ। ବ୍ୟାଗ ଲାଗିଲେ ନାନୀ କି ବି ସୋଦା ହବ। ମନ ଇଚ୍ଛା ରେ ଜେମି ଆଡମିଶନ୍ କରି
କଲେଜ ରେ ଖାତା ଦେଖା ହୋଉଛି ନା କୋଉଠି?
କଲେଜରେ ଦଉଛନ୍ତି ଅଧା, ବାହାରେ ଅଧା। ଆମର ବାଣୀ ବିହାରରେ ଅଛି ନା ଯୋଉ କଲେଜେ।
ଓ ହଁ।
ସେଇଟି ଦିଆହୋଇଛି ହେଲା। କହିଥାଉ, ଏବେ ବ୍ୟାଗ ଫ୍ୟାଗ ଲାଗିଲେ କିଛି ଟେନସନ ନାଇଁ। ଏମାନେ କ୍ଲିୟର କରେଇଦେବେ, ବା ମେନ୍ ହଉଚି ଫାଇନାଲ ଇଅରଟା ସେଇଟା ଟିକେ ପଇଶା ପଇସା ଦେଇକି ଟିକେ କରିବାକୁ ପଡିଆ
ହୁଁ।
ଯୋଉ ଝଗଡ଼ା ନଗଉଛନ୍ତି ପଇସା କୁହନି କୁହନି ମୁଣ୍ଡ ଖରାପ। ତୋର କେତେ ଆଡମିସନ? ଏବେ ପୁଣି ରିଆଡମିସନ ଆମର ଆସିଚି। ନଅ ହଜାର ଟଙ୍କା, ନଅ ହଜାର
ଶହେ। ଆମର ଥିଲା ବି ସେଇ ଆଠ ହଜାର ସାତଶ ଭଳିଆ।
ଗର୍ମେଣ୍ଟ ନା ପ୍ରାଇଭେଟ ଟା?
ସେଇଟା ଗମେଣ୍ଟ ଥି
ପ୍ରାଇ ଗମେଣ୍ଟ ଏତେ ନଉଚି? ଗମେଣ୍ଟ ତ ଛଅ ହଜାର ଭଳିଆ ନବା କଥା।
ନାଇଁ ପ୍ଲସ ଥ୍ରୀ ଯୋଉ ପ୍ଲସ ଟୁ ନୋଉଚି ଛଅ ହଜାରେ। ପ୍ଲସ ଟୁ ପାଞ୍ଚ ହଜାର ନା ଯା ପାଞ୍ଚ ହଜାର ଛଅ ହ। ଆମ କଲେଜ ଟା ବହୁତ ଇଏ ତ ସେଇଥି ଟିକେ ବେଶୀ।
ପାଠ ପଢା କେମିତି ଚାଲିଚି? ଭଲ।
ହଁ ବଢିଆ। ପାଠ କଥା ପଚାରିଲେ ତ?
ଉଁ।
ହଁ।
କୋଉ କଥା ପଚାରିଲ ପାଠ କଥା?
କଇଲି ପାଠ ପଢା କେମିତି କଣ ଚାଲିଚି, ମାନେ କେମିତି କଣ ହଉଚି ପାଠ?
ବା ବଢିଆ ମାନେ ଠିକ୍ ଠାକ୍ ଆଉ।
ଆଛା, ତାହେଲେ ପାଠ ପଢା ଟିକେ ଭଲ ଆଉ।
ବ ଟିକେ ଜଷ୍ଟ ହଁ ସେ ଚଳିଲା ଭଳିଆ ଆଉ ଆଭରେଜ।
ଆଗକୁ କଣ କରିବାର ପ୍ଲାନିଂ ଅଛି?
ପିଜି, ମୁଁ କିଛି ପ୍ଲାନିଂ ନାହିଁ, ଘରେ ଯାହା କହିବେ ସେଇଆ କରିବି, ସମସ୍ତେ କହୁ ପିଜି କର ପିଜି କରିବି ବୋଲି।
ଘରେ କଣ କ ତମେ ତମ ହିସାବରେ ତମେ ଯାହା କ ସେମାନେ ଥୋଡି ନା କହିବେ ତମେ ସେଇଟା କରିବ। ସେଟା ତ ପ୍ରେସର ଟାଇପ ହେଇଚି। ତମୁକୁ ଯୋଉଟା ଭଲ ଲାଗିବ ତମେ ଯୋଉଟା କରିପାରିବ, ତମେ ସେଇଟା କରିବ।
ମତେ କିଛି ଭଲ ହିଁ ଲାଗୁନି। ମତେ କିଛି ଭଲ ହିଁ ଲାଗୁନି। ପ୍ଲସ ଥ୍ରି ପଢିବାକୁ ଇଚ୍ଛା
ଆଉ।
ସେଥିରୁ ମତେ କିଛି କରିବାକୁ ଇଚ୍ଛା ନାହିଁ, ଖାଲି ଘରେ ବସିବି ଖାଇବି ପିଇବି ଫୋନ୍ ଦେଖିବି। ଖାଲି ଖାଇବି ପିଇବି ଫୋନ୍ ଦେଖିବ ଆଉ କିଛି କାମ ନାହିଁ ମୋର।
ଶେମ୍ ଦି ଦିନ ତଳେ ଫି ଯାଇକି ମେସେଜ କରିଥିଲି ଦି ଦିନ ପରେ ହ
ହହଁ ସେଇଟା ମୁଁ ଟିକେ ବିଜି ରହୁଚି।
ଓ।
ମାନ ମୋର ଇଛା କି ମୁଁ ଖାଇ ପିଇ ବଜେଟ କରିନେବି। ସେ ଟିକେ ବିଜି ରହିଯାଉଛି ତା ଭିତରେ ଆଉ ମୁଁ ଆଜି ବି ମେସେଜ କରିନାହାନ୍ତି ଆଜି ବି ମେସେଜ କରିନାହାନ୍ତିତ ତରେ ବାଇ ଚାନ୍ସ କେମିତି କରିଦେଲି। ଜଣେ ଗୁପ ରେ ମେସେଜ ଦେଇଥିଲା ମୁଁ କଇଲି ମୁଁ ଏଇନା ଟିକେ ଫ୍ରି ଅଛି। ଏଇନା ଟିକେ ଇ ହେଇଚି କାରଣ ଆଜି ସକାଳେ କିଛିଟ କାର୍ କଲ୍ କରିନି ତାପରେ ଆଉ ଜଣ କଲ୍ କରିଥିଲେ କି ଗୋଟେ ଅଜିତ ନା କଣ ଅଟେ। କଲ୍ କରିଥିଲି ସେ ତାର ଲାଗିଲାନି କଣ ସେଥିପାଇଁ ମୁଁ କଲ କରି ନଥିଲି ତମକୁ ଆଉ ମୁଁ ପିଲେ ମତେ ମେସେଜ୍ କରିଥିଲେ ଯାଉଚି ଟିକେ କଲ କରିଦେଏ।
ଆଚଛା। କେତେଟ୍ଟା ଟାକ୍ସ୍ ଦେଲାଣି।
ଆଁ। କଅଁ କଇଲ ନଅ ସହ। ଯୋଉ ଏକୋଇଶି।
ଏକୋଇଶ ଟା।
ହଁ
ଏବେ ତମର ପ୍ରୋସେସିଂ ପ୍ରୋସେସିଂ ରେ କିଛି ଦେଖିଉଚି ନା ଦେଖଉନି।
ନାଇଁ ତ ସେମିତି କିଛି ନାହିଁ।
ହଉ ମତେ ଖାଇବାକୁ ଫୋନ କଲେଣି ତ ଖାଇସାରିକି ମେସେଜ କରୁଚି ଆଉ
ହଉ ହଉ।